ହାଲୋ ହାଲୋ। ହାଲୋ କଣ କରୁଚୁ?
ମୁଁ ବସିଚି।
ଖାଇ ସାରିଲୁଣି?
ହଁ।
କଣ ଖାଇଥିଲୁ?
ଭାତ ଡ଼ାଲି ଆଳୁ ଚୁଖା।
ଆଉ ତୋ ଦେହ ଭଲ ଅଛି?
ହଁ।
ଆଚ୍ଛା। ଆଉ ରଜ ପାଇଁ ଡ୍ରେସ୍ କିଣି ସାରିଲୁଣି?
ହଁ ଡ୍ରେସ୍ କିଣି ସାରିଲୀଣି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି? ହ୍ୟାଲୋ। ଏ ଘରେ ସମସ୍ତେ ଭଲ ଅଛନ୍ତି? ଆଉ ଆଜି କଲେଜ୍ ରେ ପରିବେଶ ସୁରକ୍ଷା ବିଷୟରେ ଯୋଉ ଆଲୋଚନା ହଉଥିଲା ଶୁଣିଚୁ?
ମୁଁ ଶୁଣିଚି।
ହଁ କାହିଁକିନା ଆଜିକାଲି ପରିବେଶ ତ ବହୁତ ବହୁ ବ-ବଢୁଛି ନା। ସେ ସେଇତି ବିଷ୍ ସେଇ ବିଷୟରେ ହିଁ ଆମର ସୁରକ୍ଷା ବି- ବିଷୟରେ ହିଁ କଲେଜ୍ ରେ ଆଲୋଚନା ହେଇଥିଲା। ମନେ ଅଛି ତ? ହ୍ୟାଲୋ।
ହଁ।
ହ୍ୟାଲୋ, ମୁଁ କହିଲି ମନେ ଅଛି ତ କଲେଜ୍ ରେ ଯୋଉ ଆଲୋଚନା ହଉଥିଲା?
ହଁ, ହଁ ଶୁଣିଛି।
ପରିବେଶ ସୁରକ୍ଷା ବିଷ
ଆଜିକାଲି ପରିବେଶ ପ୍ରଦୂଷଣ ବହୁତ ବଢ଼ିଯାଇଛି।
ହଁ ଠିକ କହିଲ, ଗଛ କାଟିବା, ପ୍ଲାଷ୍ଟିକ୍ ବ୍ୟବହାର। ଆଉ ଯାନବାହାନ ଧୂଆଁ ଏହାର ମୁଖ୍ୟ କାରଣ ହଉଛି ଏଇସବୁ। ନୁହଁ?
ହଁ। ହଁ। ଆମ ପରିବେଶକୁ, ଆମ ପ
ହଁ କୁହ।
ଟିକେ ନେଟୱାର୍କ ଏଠି ଟିକେ ପ୍ରୋବ୍ଲେମ୍ ହଉଛି ତ।
ଲୋ କଣ କହିଲ ଶୁଭିଲାନି କଣ? ହଁ ହେଲୋ।
କଣ ହଉଛି?
ହଁ।
ଏଣୋ
ପ୍ରଥମେ ତ ଆମେ ଅଧିକ ଗଛ ଲଗେଇବା ଆବଶ୍ୟକ ନୁହଁ?
ହୁଁ।
କାରଣ ଗଛରୁ ହିଁ ଆମକୁ ଅଧିକ ଅମ୍ଳଜାନ ମିଳିଥାଏ। ହଁ ବାୟୁକୁ ପରି ପରିଷ୍କାର ହିଁ ରଖେ କାହା ମାଧ୍ୟମରେ ଗଛ ମାଧ୍ୟମରେ ଆଉ ପ୍ଲାଷ୍ ଟିକ୍ ବ୍ୟବହାର ମଧ୍ୟ କମେଇବାକୁ ପଡ଼ିବ। କମେଇବା ବି ଦରକାର ନୁହଁ?
ହୁଁ। ଠିକ୍ କହିଲ, କପଡ଼ା ଆଉ ଝୁଟ ବ୍ୟା ବ୍ୟାଗ୍ ବ୍ୟବହାର କରିବା ଭଲ, କିନ୍ତୁ ବେଶୀ ସବ
ତୁମେ ଜାଣିଛ କି? ତୁମେ ଜାଣିଛ କି ପ୍ଲାଷ୍ଟିକ୍ ମା ଟି ଏବଂ ପାଣିକୁ ପ୍ରଦୂଷିତ କରେ?
ହଁ ସା-ପାଣି ନଷ୍ଟ ହେଲେ ଭବିଷ୍ୟତରେ ବଡ଼ ସମସ୍ୟା ହେବ। ହୁଁ।
କାହିଁକି ନା ହଁ କାରଣ ପାଣି ପ୍ରଦୂଷିତ ହେଲେ ଏହାର ବେଶୀ ପ୍ରଭାବ ପଡିବ ଜୀବଜନ୍ତୁଙ୍କ ପାଇଁ ମଧ୍ୟ କ୍ଷ ତିକାରକ ସମସ୍ତଙ୍କ ପାଇଁ କ୍ଷତିକାରକ ଏଇଟା। ଆମେ ପାଣିର ଅପଚୟ ମଧ୍ୟ ବନ୍ଦ କରିବା ଉଚିତ୍ ନା କଣ?
ହଁ।
କାରଣ ସଠିକ୍ ପା କାରଣ ପାଣି ନଷ୍ଟ ହେଲେ ଭବିଷ୍ୟତ୍ ଏଥିରେ ବଡ ସମସ୍ୟା ହେଇଥାଏ ହଁ। କାରଣ ପାଣି ନଷ୍ଟ ହେଲେ ଭବିଷ୍ୟତରେ ସବୁଠୁ ବଡ ସମସ୍ୟ ଯିବ। ହଁ ବିଦ୍ୟୁତ୍ ସଞ୍ଚୟ କରିବା ମଧ୍ୟ ବି ଜରୁରୀ। ନୁହଁ କାରଣ ଆବଶ୍ୟକ ନଥିଲେ ଲାଇଟ୍ ଏବଂ ପଙ୍ଖା ମଧ୍ୟ ବନ୍ଦ କରିଦବା ଉଚିତ୍।
ହୁଁ।
ଏହା ଦ୍ଵାରା ଶକ୍ତି ସଞ୍ଚୟ ହେବ ଏବଂ ପରିବେଶ ଉପରେ ବି ଚାପ କମିବ ନୁହଁ?
ଆମେ ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବା ଆବଶ୍ୟକ।
ହଁ ଛୋଟ ଛୋଟ ପଦକ୍ଷେପ୍ ବଡ ପରିବର୍ତ୍ତନ ଆଣିପାରେ।
ଚାଲ ଆମେ ଏହି ରବିବାର ଗଛ ଲଗାଇବା କାର୍ଯ୍ୟକ୍ରମ କରିବା।
ବୋହୁତ ଭଲ ଭାବନା ମୁଁ ମୋ ସାଙ୍ଗ ମାନଙ୍କୁ ମଧ୍ୟ ଡାକିବି ହେଲା।
ମୁଁ ମଧ୍ୟ ମୋ ସାଙ୍ଗମାନଙ୍କୁ ନେଇ ଆସିବି।
ହଁ ଆମେ ସମସ୍ତେ ମିଶି ପରିବେଶକୁୁ ସୁନ୍ଦର ଏବଂ ସ୍ଵଚ୍ଛ ରଖିବା।
ନିଶ୍ଚୟ ପରିବେଶ ବଞ୍ଚିଲେ ଆମେ ବଞ୍ଚିବା।
ଠିକ୍ କଥା କହିଚ। କାରଣ ପରିବେଶ ର ମୂଳ ଲକ୍ଷ୍ୟ ହୋଉଚି ଗଛ ଆଜିକାଲି ତ ଲୋକ ଗଛ କାଟି କାଟିବାରେ ଲାଗିକନ୍ତି କେହି ବି ଗଛ ଲଗେଇବା ଉଦ୍ଦେଶ୍ୟରେ ନାହାନ୍ତି ତେଣୁ ସେଇ ପାଇଁ ମୁଁ ଭାବୁଥିଲି ଯେ ଆମେ ପ୍ରତିଦିନ ଗୋଟେ ଗୋଟେ ଗଛ ଲଗେଇବା ଏବଂ ପରିବେଶକୁ ଦୁଷ୍ ସୁଧ କରିବାରୁ ବଞ୍ଚେଇବା ଠିକ୍ ଅଛି। କାରଣ ହିଁ ଗଛ ହିଁ ଆମକୁ ଅମ୍ଳଜାନ ହଁ। କାହିଁକି ଗ କାହିଁକିନା ଗଛ ହିଁ ଆମକୁ ଅମ୍ଳଜାନ ଦେଇଥାଏ ଏବଂ ତାରି ବାୟୁ ବାୟୁକୁ ହିଁ ଆମେ ତାଠୁ ଯୋଉ ଅଙ୍ଗାରକାମ୍ଳ ଆମକୁ ମିଳିଥାଏ ତାହାକୁ ହିଁ ଆମେ ଗ୍ରହଣ କରିଥାଉ। କାରଣ ଆଜି କାଲିର ଆଜି କାଲି ପ୍ଲାଷ୍ଟିକ୍ ର ବ୍ୟବହାର ବୋହୁତ ମାତ୍ରାରେ ବଢିଗଲାଣି। ପ୍ଲାଷ୍ଟିକ୍ ଜରି ହୋଉ ପ୍ଲାଷ୍ଟିକ୍ ପଲ ମାନେ ଦ୍ରବ୍ୟ ହୋଉ ସବୁ ଗୁଡିକରେ ଅଧିକ ବ୍ୟବହାର ଲାଗିଗଲାଣି। ତାକୁ ଆମକୁ ବନ୍ଦ କରିବା ପାଇଁ ପଡିବ। ତେଣୁ ତାକୁ ବନ୍ଦ କରିବା ପାଇଁ କଣ ପଦକ୍ଷେପ ନବା ପାଇଁ ପଡିବ? ନା ଛୋଟ ଛୋଟ ଗଛ ଲ ଲଗେଇବା। ସେଇ ଗଛକୁ ନିୟମିତ ଯତ୍ନ ନବା ପ୍ରତିଦିନ ଗଛରେ ପାଣି ଦବା। ଏଇଭଳି କିଛିଟା କାମ କଲେ ଆମର ପରିବେଶ ସୁରକ୍ଷିତ ରହିପାରିବ। ଆଉ ସବୁଠୁ ମେନ୍ ହେଲା ବିଦ୍ୟୁତ୍। ବିଦ୍ୟୁତ୍ ରୁ କେବେ ବି ଆମେ ସଦୁପଯୋଗ କରିବାନି କାରଣ ବିଦ୍ୟୁତ୍ ସଦୁପଯୋଗ ହେଲେ ଭବିଷ୍ୟତରେ ଆମକୁ ହିଁ ବୋହୁତ ବଡ ସମସ୍ୟାର ସମାଧାନ କରିବାକୁ ପଡିବ ନା କଣ? ବ୍ୟବହାର ନଥିଲେ ମାନେ ଫାଙ୍କା ସମୟରେ ଆମକୁ ଲାଇଟ ଫ୍ୟାନ୍ ଏସବୁ ଅନ୍ କରିବା ପାଇଁ ପଡିବନି। ଆମେ ଯେତେବେଳେ ଆବଶ୍ୟକ ସେଇ ଟାଇମରେ ହିଁ ଲାଇଟ୍ ଫ୍ୟାନ୍ ପଂଖା ଏସବୁ ଅନ୍ କରିବା।
ହୁଁ।
ବିନା ଆବଶ୍ୟକରେ ସେସବୁ ଫାଙ୍କା ଛାଡିବା ଉଚିତ ନୁହଁ। ହଁ ତାପରେ ପାଣି ପାଣିକୁ ଆମେ ବେ ଉ ମାନେ ପାଣିର ବି ସଦୁପଯୁଗ କରିବାଟା ଉଚିତ୍ ନୁହଁ। ଯେତିକି ପାଣି ଆମକୁ ଆବଶ୍ୟକ ସେଇଭଳି ହିସାବରେ ଆମକୁ ପାଣି ବ୍ୟବହାର କରିବା ଆବଶ୍ୟକ। ଗାଧେଆ ପାଇଁ ଯେତିକି ପାଣି ଦରକାର ଆମେ ସେତିକି ପାଣି ହିଁ ବ୍ୟବହାର କରିବା। ରୋଷେଇ ପାଇଁ। ଲୁଗା କାଚିଆ ପାଇଁ ଯେକୌଣସି କାର୍ଯ୍ୟ ପାଇଁ ଯଦି ଆମର ପାଣି ବ୍ୟବହାର ଠିକ୍ ସେ ଆମେ କରୁଚନ୍ତି ତାହେଲେ ଆମେ ଭବିଷ୍ୟତକୁୁ ସୁନ୍ଦର କରି ଗଢିପାରିବା ନା କଣ କହୁଚ ଠିକ୍ କଥା ନା।
ଘରେ, କଲେଜ୍, ସ୍କୁଲ ସବୁଆଡେ ପାଣି
ହଁ ଏବେ ତ ପ୍ରାୟ ଜାଗା ଦେଖିବାକୁ ମିଳୁଚି ମାନେ ମାର୍ ବି ପ୍ରାୟେ ଜାଗା ଦେଖିବାକୁ ହଁ। ହଁ ଖୁଲା ରହି ଖୁଲା ରହୁଚି ପାଣି ସଦ୍ ପାଣିର ସଦୁପଯୋ
ହ୍ୟାଲୋ।